ଆଜ୍ଞ ମ୍ୟାମ୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ବସିଥିଲି ଆପଣ?
ହଁ ମୁଁ ତ ବସିଥିଲି ବର୍ଷା ହେଉଛି କି ଆପଣଙ୍କ ଆଡ଼େ?
ଆଜ୍ଞା।
ହଁ ଆମ ଆଡେ ବି ତ ବର୍ଷା ହଉଛି ଆଉ।
ଆମ ଆଡେ ବି ମ୍ୟାମ ଜୋର ରେ ହଉଛି, ଆପଣଙ୍କ ଘରଟା ମ୍ୟାମ?
ଓ ଢେଙ୍କାନାଳ।
ଆଛା। ଆପଣଙ୍କ ଢେଙ୍କାନାଳ ହେଲେ ଆମର କେନ୍ଦୁଝର। ଯଉ ଜାଣିଥିବେ? ଆଜ୍ଞା।
ହ୍ୟାଲୋ।
ଆଜ୍ଞା, ଆଉ କଣ ଆଉ ଘରେ ଆପଣଙ୍କର କିଏ କିଏ ଅଛ
ଆମର ବାପା, ମା, ଦାଦ, ଖୁଡ଼ୀ ଜଏଣ୍ଟ ଫ୍ୟାମିଲି ଆମର। ଆପଣଙ୍କର? ହ୍ୟାଲୋ।
ହ୍ୟାଲୋ।
ମାନେ ଧାନ ଚାଷ ବିଷୟରେ ଜାଣିଛନ୍ତି କି? ଆଜ୍ଞା ଆଜ୍ଞା, ଧାନ ଚାଷ ବିଷୟରେ ଜାଣିଛନ୍ତି?
ଏତେ ଜାଣିନି ମାନେ। ଚାଷବାସ ଉପରେ ପୁଅ ପିଲା ବେସି ଜାଣନ୍ତି ନା ଝିଅ ପିଲା କିଛି ଜାଣନ୍ତିନି।
ଆଜ୍ଞା ମ୍ୟାମ ଆସ ମୁଁ କହୁଛି ଶୁଣନ୍ତୁ?
ତ ଯାହା ଜାଣିଛନ୍ତି ବି କୁହନ୍ତୁ?
ଫାଷ୍ଟ ମ୍ୟାମ୍ ଧୂଳିଆଖ ଖରା ଦିନରେ ତାକୁ ଚଷା ହୁଏ ବିଲରା।
ଘାସ ମ ଘାସ ମରି ସାରିଲା ପରେ ଘାସ ମରି ସାରିଲା ପରେ ତାକୁ ତାକୁ ସେମି ଘାସ ମଲେ ତାକୁ ଛାଡି ଦିଅନ୍ତି। ତାପରେ ଆମର ରଜ ଜ ପର୍ବ ଆସିଲେ ତଳା ଧାନ ବୁଣା ଯାଏ ବିଲରେ। ଧାନ ବୁଣା ହେଲେ ତଳି ତଳି ଉଠେ। ତଳି ଟିକେ ବଡ ହେଲା ପରେ ସାର ମାରି ତାକୁ ଟିକେ ବଡ କରାଯାଏ। ତାପରେ ବିଲ ଆମର କାଦୁ ମାନେ
ବେହୁଡ଼ା ଶୁଣନ୍ତୁ ଯୋଉ ଧାନ ବେହୁଡ଼ା ହୁଏ କୁହା ହୁଏ ସେଇଟା କଣ?
ଅଁ ସେଟା ହଁ ମ୍ୟାମ କହୁଚି ଶୁଣନ୍ତୁ? ତାପରେ ଆମର ଯୋଉ ବିଲ ପଚି ଧାନ ଚଷି ପଚି ସାରିଲା ପରେ ଆମ ଧାନ କୁ ଗୋଟେ ଗୋଟେ ତଳି ରୁଆଯାଏ।
ହଁ।
ଗୋଟେ ଗୋଟେ ତଳି ରୁୁଆ ଜାଏ ତାପରେ ଆମର ସେ ତଳି ରୁଆ ଯାଇସାରିଲା ପରେ ତାକୁ ସା କାଦୁଆ ସାର ମରାଯାଏ। କାଦୁଆ ସାର ମାରିବା ଦ୍ଵାରା ସେ ଧାନ ମୂଳ ଟିକେ ଷ୍ଟ୍ରଙ୍ଗ ରହିଥାଏ। ତାପରେ ଆମର ତାକୁ ଯୋଉ ଆପଣ କହିଲେନି ବାହୁ ବାହୁଡା ସେଟା ଆମର ପିଲ ମାରିଥାଏ ମାନେ ଧାନ ଟା। ମାନେ ଗୋଟେ ଡେଫାରୁ ଚାରି ପାଞ୍ଚଟା ପିଲ ମାରିଥାଏ।
ମାନେ ସେଟା କରାଯାଏ କଣ କରାଯାଏ? କଣ କରାଯାଏ?
ତାକୁ ସାର ମାରଛନ୍ତି ମା। ସାର ମାର ସାର ମାରିବା ଦ୍ଵାରା ସେ ପିଲ ବାହାରିଥାଏ ମାନେ ଗୋଟେ ଗଛ ଦ୍ଵାରା ସେ ପାଞ୍ଚ ଛଅ ଦ ଛଅଟା ଖଣ୍ଡେ ଗଛ ବାହାରିଥାଏ।
ଆଚ୍ଛା।
ଆଜ୍ଞା ତାପରେ ତାପରେ ବଡ ହେଲା ପରେ ତାପରେ ସେ ଧାନ ବାହାରିଲା ପରେ ତାପରେ ଧାନ କୁ ପାଚିବ ପାଚେ। ପାଚିଲା ପରେ ତାକୁ ଧାନ କଟା ମେସିନି ଆଉ ଜଣେ ଲୋକ କରିକି କଟାଯାଏ। ତାପରେ ଆମର ଠେସର ଚାଲିଥିବେ ଆମର ତାହା ଦ୍ଵାରା ଲୋକମାନାନଙ୍କ ଦ୍ଵାରା ଧାନ କୁ ଅମଳ କରାଯାଏ, ଅମଳ କରିବା ଦ୍ଵାରା ତାକୁ ମାନେ ଲୋକ ଆମର କିଛି ଚାଉଳ କରନ୍ତି, ଜାଣିଥିବେ ଧାନ ବସେଇକି।
ହଁ, ଚାଉଳ କର।
ଧାନ ବସେଇକି କିଛି ଲୋକ ଚାଉଳ କରନ୍ତି। ଆଉ କିଛି ଲୋକ ଆମର ଗୋଲା ଜାଣିଥିବେ ମଣ୍ଡି
ହୁଁ।
ସେଠି ଦେଇ ଦେଇଥାନ୍ତି ଆଜ୍ଞା। ଆପଣଙ୍କ ଆଡେ ମ୍ୟାାମ କଣ ଚାଷ ଆପଣ କୁହନ୍ତୁ?
ଇଏଟା ଧାନଟା ବର୍ଷା ହୁଏ ଏଟା ଶୀତଦିନ ବର୍ଷା ହୁଏ ନା।
ଆଜ୍ଞା। ଶୀତ ଦିନରେ ମ୍ୟାମ୍ ସେ ଧାନ ପାଚିଥାଏ ପାଚିଜାଇ ଥାଏ।
ହଁ ହଁ
ଆପଣଙ୍କ ଆଡେ ମ୍ୟାାମ କଣ କେମିତି ଚାଷ ହୁଏ?
ନାଇଁ ମୁଁ ତ ଚାଷ ତ ହୁଏ କିନ୍ତୁ ମୁଁ ଏତେ ଜାଣିନି ମୋର ଧାନ ଚାଷ ଉପରେ ଏତେ ଆଇଡିଆ ନାହିଁ।
ଆଜ୍ଞା ଆ ଆପଣ ରୋଷେଇ ବିଷୟରେ କିଛି କୁହନ୍ତୁ।
ହଁ ରୋଷେଇ ବିଷୟରେ ତ ଉଁ ଯାହାବି କହିବ ମୁଁ କହିବି କହିବି ମାନେ ସବୁ ପିଠା ମିଠା ଯାହା ପିଠା ମିଠା ଆଉ ସାଧା ଭାତ, ଡାଲି, ଭଜା ଆରମ୍ଭ କରିବି ଯାହାବି ସବୁ କରିପାରିବି ଏବେ ଯେଉଁ ନୂଆ ନୂଆ ଆଇଟମ୍ ସବୁ ବାହାରୁଛି ମାନେ ମଞ୍ଚୁରିଆନ୍, ଚାଓମିନ୍ କି ଯାହା ସବୁ କିନ୍ତୁ ନନ୍ଭେଜ୍ ଖାଉନୁ ତ ମୁଁ ଟିକିେ ନନ୍ଭେଜର ଜାଣିନି କିନ୍ତୁ ପ୍ରାୟ ସବୁ
ଆଜ୍ଞା।
ବାହା ରେସିପି ଉପରେ ପ୍ରାୟ ସବୁ ଜାଣିଛି।
ଆଜ୍ଞା ମ୍ୟାମ୍ ଆମ କେଉଁଝର କେବେ ଆସିଛନ୍ତି।
କେଉଁଝର ହଁ ଆପଣଙ୍କର କେଉଁଝରେ କଣ ସାନ ଘାଘରା ବଡ଼ ଘାଘରା ସବୁ ଅଛି ନା?
ଆଜ୍ଞା ଆଜ୍ଞା ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ କହିବାକୁ ଗଲେ କେଉଁଝର ରେ। ଆମର ସେମିତି ଆପଣ କହିଲେ ସାନ ଘାଘରା ବଡ ଘାଘରା। ଆଉ ଆମର ଭୀମ କୋଣ ଜାଣିଥିବେ? ମା ତାରିଣୀଙ୍କ ଟେମ୍ପୁଲ। ଆମର ଗୁଣ୍ଡୁଚା ଘାଘି ଗୁଣ୍ଡଚା ଘାଘି। ଆମର ଯୋଉ ପିଲ୍ମି
ହଁ କଣ କହିଲେ ପ୍ରାକୃତିକ ପ୍ରାକୃତିକ ସୌନ୍ଦର୍ଯ୍ୟ ମାନେ ହିଁ ଏଇ ଯୋଉ ଜଳପ୍ରପାତ ଗୁୁରା ହଁ।
ଆଜ୍ଞା ଆଜ୍ଞା ଆପଣ ଜଉ ଜାଣିଥିବେ ଆମର ଜଉ ବ ବୋଉ ବୁଟୁ ଭୂତ ଫିଲ୍ମ ସୁଟିଂ ହେଇଥିଲା। ଆମର ଯଉ ଆମ ଗା ଦରବୁଡ଼ିସୀଲା ମ୍ୟାମ କେଉଁଝର। ସୁୁନାମୁଣି ଡ୍ୟାମ ଟେ ଅଛି ଆମର ଏପଟେ ରିମାଲ୍ ଡ୍ୟାମ ଅଛି। ଆମର ସାମକାନ ଡ୍ୟାମ ଅଛି ଆମକୁ ଯେତେବେଳେ ଭୋଜି କରିବାକୁ ଇଚ୍ଛା ହୁଏ ଆମେ ମାହାଲ ଡ୍ୟାମ ଯାଇଥାଉ ନହେଲେ ସାମକାନ ଡ୍ୟାମ ଆମ ସାଙ୍ଗ ଗୋଷ୍ଠୀ ଏଇ ସବୁ ଯାଇଥାଉ।
ହଁ ଆପଣ କଣ ପଢ଼ାପଢ଼ି କରୁଛନ୍ତି?
ଆଜ୍ଞା ମୋର ପ୍ଲସ୍ ଥ୍ରୀ ସରିଗଲା ଏବେ ଏବେ ଡିପ୍ଲୋମା ପାଇଁ ମୁଁ ଓ ପ୍ରିପାରେସନ୍ ହଉଛି।
ହଁ।
ଆପଣଙ୍କ ଆଡେ ମ୍ୟାାମ ବାହୁଡା ଫାଉଡା ହୁଏ ଆପଣଙ୍କ ଆଡେ? ମାନେ ଆମର ଯେମିତି ରଥଯାତ୍ରା
ହଁ। ହୁଏ ହେଉଛି ଆ ରଥଯାତ୍ରା ତ ଆମ ଓଡ଼ିଶାର ଓଡ଼ିଶାର ଗଣପର୍ବ ମାନେ ଓଡ଼ିଶା ଜାକର ସ ସବୁ ଜାକ
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଆମର ଗୋଟେ ଅଛି ଏ ମନ୍ଦିର ଢେଙ୍କାନାଳରେ
ଆଜ୍ଞା।
ବଡ଼ ବଳରାମଙ୍କର ବଡ଼ ମନ୍ଦିରଟେ ଅଛି। ସେଇଠୁ ଫାଷ୍ଟ ରଥ ରଥଯାତ୍ରା ଷ୍ଟାର୍ଟ ହୁଏ ସେଇଠୁ ଯାଆନ୍ତି।
ଆମର ତ ଆମର ଏପଟେ ଆମ ଆମର ଏପଟେ ଆମ ଗାଁ ପାଖରେ ଗୋଟେ ହଉଛି କେଜରାପଳ ଗୋଟେ ଗୋଟେ ଗାଁ ରେ ସେଠି ମାମ୍ ଏବେଠୁ କାଠ ଆଣିକି ଚକ ଫକ ବନେଇକି ସବୁ ତିଆରି କରୁଛନ୍ତି ସେ ଆମର ର ରଥ ରଥଯାତ୍ରା ଦିନ ସେଠି ଲୋକ ହେଇକି ଲୋ କ ଟାଣିଥାନ୍ତି ରଥକୁ ଆମ ତା ମାଉସୀ ଘର ନା ମାମୁଁ ଘରୁ କୁହ ହୁଅନ୍ତି ଜଗନ୍ନାଥଙ୍କର। ସେଠି ଛାଡିଥାନ୍ତି ବାହୁଡା ଆଜ୍ଞା ଆଜ୍ଞା। ଆଜ୍ଞା ତାପରେ ବାହୁଡା ଦିନ ସେଠୁ ଆଣିକି ଅ ଗଟେ ଆମର ଫ ଆମର ଗୋଟେ ମାନେ ସଙ୍ଗୀତ ଆୟୋଜନ କରନ୍ତି ଆଉ।
ହଁ ଯୋଉ ଭୋଜନ ସମାରୋହ ଭଳିଆ କରୁଥିବେ ଆଉ।
ଆଜ୍ଞା ଆଜ୍ଞା।
ହଁ ସେଇଟା ତ ସବୁଆଡେ ସେମିତି ହୁଏ ଆଉ ଫାଷ୍ଟ ଏଇ ଗୁଣ୍ଡି ଚା ଦିନ ଜଗନ୍ନାଥ ଆଉ ବଳଭଦ୍ର ସୁଭଦ୍ରା ଗୁଣ୍ଡିଚା ଦିନ ସେ ତାଙ୍କ ଘରୁ ଗୁଣ୍ଡିଚା ମାଉ ମାଉସୀଙ୍କ ମ ଘରକୁ ଯାଆନ୍ତି।
ଆଜ୍ଞା ଆଜ୍ଞା।
ତାପରେ ତାର ଦଶ ଦିନରେ ବାହୁଡ଼ାଟା ପଡେ ଦଶ ଦିନରେ କି ଆଠ ଦିନରେ ପଡ଼େ। ସେଇଟା ପଡ଼େ ଯୋଉ ତାପରେ ବାହୁଡ଼ା ଦିନ ସେ ତାଙ୍କ ଘରକୁ ଫେରନ୍ତି।
ଆଜ୍ଞା ଆଜ୍ଞା।
ଏଇଆ ଆମର ରଥଯାତ୍ରା ପାଳନ ହୁଏ ସେମିତି ଆଉ।
ଆଜ୍ଞା ଆମ ଓଡିଆ ମାନଙ୍କର ଗୋଟେ ଗଣ ପର୍ବ କହିବାକୁ ଗଲେ ଆଉ। ଯେହେତୁ ଜଗ ଧା ଜଗନ୍ନାଥ ଧାମ ହଁ ଯେହେତୁ ଜଗନ୍ନାଥ ଧାମ ଗୋଟେ ଇଏ ଆମର ମାନେ ଆମ ଓଡିଶାର ଗୋଟେ ଧାମ।
ହଁ ଚାରିଥମ ଭିତରୁ ଜଗନ୍ନାଥ ଧାମ ଟା ଗୋଟେ ସେଟା ଆମ ଓଡିଶା ଭିତ ରେ ହିଁ ଅଛି।
ଆଜ୍ଞା। ଆଉ ମ୍ୟାାମ କଣ ଖାଇଥିଲେ।
ସେ ଖାଇଥିଲୁ ଓ ଦିନରେ ତ ଯାହା ଭାତ ଭାତ ଡାଲି କାଙ୍କଡ଼ ଭଜା। ମୁ କହିଲି ଆଉ ବର୍ଷା ଦିନେ ବେଶୀ ଖାଇବାକୁ ବି ଇଚ୍ଛା ହେଉନି।
ଆଜ୍ଞା।
ହଁ ଆପଣଙ୍କର ଜଏଣ୍ଟ ଫ୍ୟାମିଲି ମାନେ ଦାଦା ଖୁଡ଼ି କେମିତି ସବୁ ଅଛନ୍ତି ବଡ ବାବା ବଡ ବୋଉ।
ଆଜ୍ଞା ଦାଦା ଘୁଡି ସାନ ଦାଦା ମଝିଆ ଦାଦା ସାନ ମା ସାନ ମାନେ ମଝିଆ ଖୁଡ଼ି ଆମର ଜେଜେ ଅଛନ୍ତି ଜେଜେ ବାପା ଅଛନ୍ତି ଆମେ ଚା ଆମର ମାନେ ଆମ ଯେତେ ଦାଦା ପୁ ପୁତୁରା ଙ୍କର ଆମ ଦାଦା ଦି ଜଣ ଆଉ ବଡ ବାପାଙ୍କ ଯ ଦି ଆମେ ଆ ଚିଁ ଚାରି ଭାଇ ଆପଣ ମାମ୍ ଜଏଣ୍ଟ ଫ୍ୟାମିଲି ବିଲଙ୍ଗ ଆପଣ ଜଏଣ୍ଟ ଫ୍ୟାମିଲି
ନାଇଁ ଜଏଣ୍ଟ ଫ୍ୟାମିଲି ତ ଆମର ଥିଲା କିନ୍ତୁ ଏବେ ଆମେ ନା ହୁଁ କାରଣ ଆମେ ଢେଙ୍କାନାଳରେ ଯେତେବେ ଥିଲୁ ବାପା ହରିକା ତିନି ଭାଇ ହଁ ତିନି ଭାଇ ଯା କ ରହୁଥିଲେ ଏକାଠି ରହୁଥିଲେ ଜଏଣ୍ଟ ଫ୍ୟାମିଲି ତାଙ୍କ ପୁଅ ଝିଅ ସମସ୍ତେ ଏକାଠି ରହୁଥିଲେ ଜେଜେବାପା ଜେଜେମା ସମସ୍ ରହୁଥିଲେ କିନ୍ତୁ ଏବେ ବା ପାଙ୍କର ଜବଟା ଟ୍ରାନ୍ସଫର୍ ହେଲା ଆଉ ଗୋଟେ ଜାଗାକୁ ବୌଦ୍ଧକୁ। ଏଠି ତାପେରେ ହେଲା ପରେ ଆମେ ଆମ ଫ୍ୟାମି ଲିନେ ଆମେ ବାପା ବୋଉ ମୁଁ ଆଉ ଆମ ମୋ ଭାଇ ଭଉଣୀ ଆମେ ପଳେଇ ଆସିଲୁ ବୌଦ୍ଧକୁ ତ ଏଠି ଏଠି ଖା ଆମେ ଏଠି ରହିଲୁ ସେମାନେ ସେଇଠି ରହିଲେ ଟିକେ ଜଏଣ୍ଟ ଫ୍ୟାମିଲଟା ଅଲଗା ହେଇଗଲା ଆଉ ନହେଲେ ଆମେ ବି ସେ ସେମିତି ଜଏଣ୍ଟ ଫ୍ୟାମିଲି ଥିଲେ ସମସ୍ତେ ଏକାଠି ଖାଉଥିଲେ ରହୁଥିଲେ ଏକାଠି ଆଉ।
ଆଜ୍ଞା।
ହୁଁ ଏବେ ଟିକେ ଅଲଗା ହେଇଯାଇଛି ଆମେ ବୌଦ୍ଦରେ ଅଛୁ ଢେଙ୍କାନାଳ ଆମ ଘର କିନ୍ତୁ ଆମେ ବୌଦ୍ଧରେ ଅଛୁ ଏବେ। ହଁ।
ବୌଦ୍ଧ ନାଇଁ କି ଆପଣ ତ ନିହାତି କପିଳାସ ଯାଇଥିବ। କପ୍ କପିଳାସ ନିହାତି ଯାଇଥିବେ ମାମ୍। ଆଜ୍ଞା ହଁ ଯାଇଛି ଆଉ ସେ ହଜାରେ କେତେ ପାହାଚ ପରା।
ତେରଶ ବାଉନ।
ମୁଁ ତେରଶ ବାଉନକୁ ଯାଇଚି ଆଉ ବାର ବାଙ୍କ ଦେଇ ବି ଆସଚି। ଯେ ତୁ କେଦାରନାଦ୍ ଆଁ
କେମିତି ଲାଗେ?
ଆଁ ଯେହେତୁ ଢେଙ୍କାନାଳର ଗୋଟେ ହିଁ ଫେମସ୍ ମନ୍ଦିର ଆଜ୍ଞା ଯେମିତି କହିବାକୁ ଗଲେ ଲକିଡ୍ ଲକ୍ଷୀମି ପୂଜା ଢେଙ୍କାନାଲରେ
ହୁଁ ହୁଁ।
ଢେଙ୍କାନାଲରେ ପୁରା ପ୍ରସିଦ୍ଧ ହେଇଯାଇଚି ଆଉ ଆଜ୍ଞା ସେମିତି କୁହନ୍ତି ଢେଙ୍କାନାଳରେ ଆଜ୍ଞା ଆମର କପିଳାସ ମନ୍ଦିର ସେମିତି ଆଜ୍ଞା। ପୁରା ଫ୍ରେମସ୍ ଆଜ୍ଞା।
ଆହୁ କେମିତି ଲାଗିଲା ଆମ କପିିଲାସଟା ଆପଣଙ୍କୁ କେମିତି ଲାଗିଲା ଯୋଉ ବୁଲି ଆସ୍
ଆଜ୍ଞା ଆଜ୍ଞା ଭଲ ଆଜ୍ଞା ଯେହେତୁ ଯେହେତୁ ଏବେ ଭଲ ଲାଗିବ।
ଭଲ ଲାଗିବ ତାହେଲେ।
ଆଚ୍ଛା ଆଚ୍ଛା ଆଜ୍ଞା ହଉ ଠିକ୍ ଅଛି ଆପଣଙ୍କ କଥା ଭଲ ଲାଗିଲା।
ହୁଁ ଧନ୍ୟବାଦ୍।